ଆଉ କଣ କରୁଚ?
କିଛି ନାହିଁ ଆଡ଼େ ଟିକେ ବୁଲି ଆଇଛି ହାରି ଆଉ।
ହୁଁ ହୁଁ ଆଉ କଣ ଖାଇଥିଲ ଆଜି?
ଆଜି ମୁଁ ତ ଯାଇଥିଲି ବିଲକୁ ଏଇନେ ଜଷ୍ଟ ଆସୁଛି ଆଉ।
ଉୁଁ ହୁଁ ବିଲର ସବୁ କଣ ସ କାମ ଚାଲିଛି ଏବେ ଯେ
ବିଲରେ ଯୋଉ ତଳି ତଳି ସବୁ ଇଏ କରାଉଥିଲା ତ।
ଉୁଁ ହୁଁ ତମର ମିନିମମ କେତେ ଗୁଣ୍ଟ ଭଳିଆ ବିଲ କରାଯାଇଛି।
ବିଲ ତ ବହେ ବହେ ବିଲ ଅଛି।
ହଁ।
ହେଲେ ଏବେ ସବୁ ଏବେ ବି ନୂଆ ନୂଆ ନୂଆ ବର୍ଷା ହଉଛି ନା।
ହୁଁ।
ସେଇଥି ପାଇଁ ବିଲ ସବୁ କାଦ ହେଇଛି ସବୁ ଟ୍ରାକ୍ଟର ଧରିକି ସବୁ କାଦ କରାହେଲା ଆଜି।
ହୁଁ ହୁଁ।
ତାପରେ ଆଉ କେତେ ଦିନ ଗଲା ପରେ ଏଠୁ ତଳି ହେଲେ ଗଛ ଲଗା ହବ ଆଉ।
ହୁଁ ହୁଁ ମୁଲିଆ କରିନାହଁନ୍ତି ନିଜେ ନିଜେ ସବୁ କରିବ କି।
ହ। ମୂଲିଆ ନାଇଁ ନାଇଁ ମୂଲିଆ ଏଇନେ କୋଠି କରାଯିବ ଏଇନ ପୁରା ଫାଷ୍ଟ ଫାଷ୍ଟ ସବୁ କରାଉଚି। ଫାଷ୍ଟ ହେରା ଟ୍ରାକ୍ଟର ଦ୍ଵାରା ହଉଚି। ଯେତେବେଳେ ଗଛ ଲଗା ହବ ସେତେବେଳେ ମୂଲିଆ ଫୁଲିଆ ଆଣିକି ଇଏ କରାହବ ଆଉ।
ହୁଁ ହୁଁ।
ହଁ।
ଆଉ କିମି କଣ ସବୁ ଚାଲିଛି ପାଠ ପଢା।
ପାଠ ପଢା ମୋର ତ ପ୍ଲସ ଟୁ ସରି ସାରିଲାଣି ଆଉ ଏବେ ମୁଁ ଡିଗ୍ରୀ କରୁଛି କିନ୍ତୁ ମୋ ଡିଗ୍ରୀ ଟା ଭଲ ଲାଗୁନି କଣ କରିବା ଆଉ ଦେଖିବା ଆଉ
ଡିଗ୍ରୀଟା ଭଲ ଲାଗୁନି ନା।
ନାଇ ତିନି ବର୍ଷ ଏରା ଚାରି ପାଞ୍ଚ ବର୍ଷ କିଏ ଟାଇମ ୱେଷ୍ଟ କରିବ।
ହୁଁ ଏବେ ସବୁ ଚାଲିଚି କଣ ତମ ଜୀବନ ରେ।
ଜୀବନରେ କିଛି ନାହିଁ ଜୀବନରେ ଗୋଟେ ବଡ କାର୍ଯ୍ୟ କରିବାକୁ ଇଚ୍ଛା ହଉଛି କିନ୍ତୁ ତାହା କରି ହଉନାହିଁ।
ଓ ହ ହବ ହବ ତୁମ ସ୍ୱପ୍ନ ନିଶ୍ଚିିତ ପୂରଣ ହବ ସାକାର ହବ।
ଆଉ ତମେ ଟିକେ ଜୋରେ କହୁନ।
କହିବି ଆଉ ଜ ଜୋର କଣ ମାଇକି ଲଗେଇକି ନା କଣ।
ହଁ।
ଆଉ। ତମେ ଯୋଉ ଏଇ ବର୍ଷ ଜାମୁ କୋଳି ହେଇଗଲା କୁଷ୍ମ କୋଳି ହେଇଗଲା ସବୁ ଖାଇଛ ନାହିଁ।
ଜାମୁ କୋଳି ଯେତିକି ଖାଇଛୁ କୁଷ୍ମ କୋଳି ତାଠୁ ଆହୁରି ଅଧିକା ଖାଇଚି।
ହୁଁ ହୁଁ।
କାଇଁ ନା ଜାମୁଟା ମତେ ଭଲ ଲାଗେନି କୁଷ୍ମଟା ହିଁ ଭଲ ଲାଗେ।
ଓହୋ।
ଦି ଟା ଯାକ ମତେ ଭଲ ଲାଗେ କୋଉଟା ବେଶୀ ଭଲ ଲାଗେ।
ହୁଁ।
କହିବାକୁ ଗଲେ ଦିଟା ଯାକ ମତେ ସବୁଠୁ ମାନେ ସେ ତା ତା ସାଇଡ଼ ରେ ସେ ଠିକ୍ ଅଛି ୟା ସାଇଡ଼ ରେ ଇଏ ଠିକ୍ ଅଛି। ହଁ ମାନେ ଫିପ୍ଟି ନୁହଁ ହଣ୍ଡ୍ରେଡ଼ ହଣ୍ଡ୍ରେଡ଼ ଦିଟା ଯାକ ହଣ୍ଡ୍ରେଡ଼ ଏଟା ହଣ୍ଡ୍ରେଡ଼ ହେଲେ ଏଟା ବି ହଣ୍ଡ୍ରେଡ଼ କାହିଁକି ନା ଏଟା ଯେତିକି ସ୍ୱାଦିଷ୍ଟ ଶିତ ଲାଗୁଛି। ସେଟା ବି ସ୍ୱାଦିଷ୍ଟ ଲାଗୁଛି।
ତମେ ଗାଡ଼ି ଚଲେଇ ଶିଖିଛ।
ମୁଁ ଚାରି ଚକିଆ ନେ ଦି ଚକିଆ।
ସବୁ ମାନେ ଚାରି ଚକିଆ ଠି କିସେ ନାଇଁ।
ଚାରି ଚକିଆ ମୁଁ ବିଲକୁଲ ଶିଖିନି କେବଳ ଦି ଚିକିଆ ଶିଖିଛି ଅଳ୍ପ ଅଳ୍ପ।
ଓ ହଁ ଅଳ୍ପ ଅଳ୍ପ ଆଉ। ଆଉ ତମ ପାଖ ସହରରେ ସବୁ କଣ ଖାଇବାକୁ ଭଲ ଲାଗେ ମାନେ କଣ କଣ ଭଲ ଖାଇବା ମିଳେ?
ଭଲ ଖାଇବା ମତ୍ ମିଳେ।
ହୁଁ।
ଭଲ ଖାଇବା ଦହିବରା ମିଳେ ଦହିବରା।
ହୁଁ ହୁଁ ଆଉ ତମକୁ ଗୁପଚୁପ ଖାଇବାକୁ ଭଲ ଲାଗେ ନା ନାହିଁ।
ଗୁପଚୁପ ଖାଇବାକୁ ଭଲ ଲାଗେ କିନ୍ତୁ ଯଦି ଦହିବରା ତା ସହ ତୁଳନା କରାଯିବ ତାହେଲେ ଗୁପ ଚୂଡ଼ା ତା ଆଗରେ କିଛି ନୁହଁ।
ଓହୋ। ଆଉ ତମର ଏଇ ଆଖପାଖରେ କିଛି ପାର୍କ ହେଇଗଲା କି ପାର୍କ ଫାର୍କ ସେମିତି ନାହିଁ।
ହଁ ପାର୍କ ଗୋଟେ ବଡ଼ ପାର୍କଟେ ଅଛି ଏଇ ପାଖରେ।
ହୁଁ ହୁଁ।
ମାନେ ତାର କାମ ଚାଲିଛି କିନ୍ତୁ ମାନେ ଯେତିକି କାମ ତାର ସରିଯାଇଛି ସେତିକି ରେ ବହୁତ ମାନେ ସୁନ୍ଦର ଦେଖାଯାଉଛି ପାର୍କଟା।
ଓହୋ ତମେ ଯୋଉ ସ୍କୁଲରେ ପଢୁଥିଲ ସପ୍ତମ ପ୍ରଥମ ରୁ ସପ୍ତମ ପାଠ ତମ ଘର ଟା ସେଇଠୁ କେତେ ବାଟ।
ଏଇଠୁ ସେଇଟା ମିନିମମ ଗୋଟେ କିଲୋମିଟର ବୋଧେ ହେବ ବୁଲି ବାଙ୍କି ଗଲେ ଏତେ ବି ହେବନି ଲାଗୁଛି। ମାନେ ପୁରା ଗାଁ ରେ ଗାଁରେ ଇଏ ହେଇଛି ନା ତ ଜଣା ପଡ଼ୁନି ବହେ ବାଟ ଗାଁ ଟା ବି ବଡ଼ଟେ।
ହୁଁ ହୁଁ ଆଉ କଣ କୁହ।
ଆଉ କଣ କହିବି ଆଉ ତମକୁ କଣ କଣ ଖାଇବାକୁ ଭଲ ଲାଗେ ଟିକେ କହିଲ।
ମତେ ଖାଇ ମତେ ଖାଇବାକୁ କହିଲେ ପାସ ଭଲଲାଗେ ଖିରି।
ଖିରି ଭଲଲାଗେ।
ହଁ ଖିରି ମତେ ଯେତେ ଦଉଥିବ ମୁଁ ସେତେ ଖାଉଥିବି।
ଆଉ ପାଖ ସହରରେ ତମର ଯୋଉ କିଛି ପାଖ ସହରରେ ପ ସହର ନାହିଁ ତମ ପାଖରେ।
ହଁ ପାଖରେ ଅଛି ସହର।
ସେଇ ସହରରେ ତମକୁ କଣ କଣ ଭଲ ଖାଦ୍ୟ ମାନେ ତମକୁ ଭଲ ମିଳେ।
ଆମର ଏଠି ହ ଆମର ଏଠି ଭଲ ଖାଦ୍ୟ ହେଲା ଗୋଟେ ସପିଙ୍ଗ ମଲ ଆଗରେ ଗୋଟେ ଭଲ ଗୁପଚୁପ ଦିଏ ଏପଟେ ତାପରେ ବରା ଭଲ ଲାଗେ ଏମିତି ଆଉ ଦହି ବରା ବି ଭଲ ଦିଅନ୍ତି ଏତେ ବି ଭଲ କିଅନ୍ତିନି ଆଉ
ତମକୁ କଣ ଖାଇବାକୁ ଭଲ ଲାଗେ କହିଲ ଦେଖା?
ମତେ ମୋତେ ଏ ମତେ ବରା ପିଆଜି ଗୁପଚୁପ ଭଲ
କଣ ଭଲାଏ
ବରା ପିଆଜି
ସେଇଟା ଭଲ ଲାଗେ ତମକୁ ଖାଇବା ପାଇଁ
ହଁ ବା ଆଉ କଣ କରିବା
ଦହିବରା ଭଲ ଲାଗେନି
ଦହିବରା ଭଲ ଲାଗେ ତମେ କହିଦେଲେ ଦହିବରାଟା ତମକୁ ଭଲ ଲାଗୁଛି ମୁଁ ଆଉ କିଆଁ କଫି କରିବି
ତମକୁ ଯୋଉଟା ଭଲ ଲାଗଛି ତମେ ହେଟା କର ତମକୁ ଭଲ ଲାଗୁଛି ବୋଲି ନା ଆଉ ମୋ
ହୁଁ ହୁଁ
ଆଉ ତମକୁ ଗାଡି ଚଲେଇ ଆସେ ଦି ଚକିଆ
ହଁ ଦି ଚକିଆ ଆସେ ଚାରି ଚକିଆ ମତେ ବି ଆସେନି ଦି ଚକିଆ ପରା
ତମକୁ କୋଉ ଗାଡି ତମକୁ ଅ ଅତ୍ୟଧିକ ଭଲ ଲାଗେ
ମତେ ଦି ଚକିଆ ଭିତରେ ବୁଲେଟ ଭଲ ଲାଗେ କାର ଭିତରେ ତ ଏପର୍ଯ୍ୟନ୍ତ ଗୋଟେ ମାନେ ନିଜର ନାହିଁ କହି ହଉନି ଆଉ
ଓହୋ ଆଉ କଣ କହିବ ତାହେଲେ ମାନେ
ଦୁଇ ଚକିଆ ଭିତରେ ବୁଲେଟ୍ ଟା ବହୁତ ଭଲେ
ବୁଲେଟ ଟା ଅଧିକ ଭଲ ଲାଗେ ମାନେ କିଣିଲେ ଟାଇପ ର ତ
ହୁଁ
ହଉ ମାନେ ତମେ ତମ ସ୍ୱପ୍ନ ଅଛି ବୁଲେଟ କିଣିବାର ନା କଣ
ହୁଁ ସ୍ୱପ୍ନ ଅଛି
ଆଉ କଣ କିଣିବାର ଇଚ୍ଛା ଅଛି ତମକୁ
ଆଉ ଆଉ ଗୋଟେ ଥାର୍
ଥାର୍ ଟେ କିଣବାର ଇଚ୍ଛା ଅଛି
ହୁଁ
ତମକୁ ଆଉ ଆଉ କଣ ଭଲ ଲାଗେ
ଆଉ
ହଁ
ମୋତେ ଆମର ଯେଉଁ ପାଖ ସହର ଅଛି
ହଁ
ତାଙ୍କ ସହରରେ ଟିକେ ଆଗର ସହରର ଟିକେ ଠିକ ଲାଷ୍ଟଆଡେ ଗୋଟେ ପାର୍କ ଅଛି ସେଇ ପାର୍କ ରେ ବହୁତ ହଁ ସେ ପାର୍କ ବି ଯାଇକି ବୁଲିବା ପାଇଁ ଭଲ ଲାଗେ ସହର ବୁଲିବାକୁ ବି ଭଲ ଲାଗେ ସବୁ ଆଉ
ତାହେଲେ ତ ବଢିଆ ତମର ଇଆଡେ ମାନେ ଭଲ ଭଲ ଜାଗା ତାହେଲେ ଅଛି ତମକୁ ଟାଇମ ପାସ୍ କରିବା ପାଇଁ ଭଲ ମାନେ ଇଏ ମିଳୁ ଥିବତ ପୁଣି ଇଆଡେ କଥା ହଉଛ ପୁଣି ଇଆଡେ କଥା ହେଇକି ଅଧିକ ଟାଇମ ପାସ୍ ହଉଛି
ହୁଁ
ଆଉ ତମେ ଏବେ ଯୋଉ ରଥଯାତ୍ରା ହେବ ଜାଣିଛ ନା
ହଁ ହଁ ରଥଯାତ୍ରା ଜାଣିଛୁ ଆମର ଏଇଠି ପାଖ ଯେ ସହର
ହଁ
ସେଇ ଯଉ ରଥ ସବୁ ବର୍ଷ ହୁଏ ଏ ବର୍ଷ ବି ହବ।
ତମେମାନେ ଯେତେ ଥର ରଥଯାତ୍ରା ହୁଏ ତମେ ସବୁ ଥର ଯାଅ ତମ ପାଖ ସହରକୁ ଯାଅ ରଥ ଟାଣି?
ହୁଁ ମୁଁ ଏଇନା ତିନି ବର୍ଷ ହେଲା ଯାଇଛି ପୂର୍ବରୁ ଯାଇନି ଆଉ।
ତୋ ସାଙ୍ଗସାଥି ମିଶିକି ଯାଅ।
ହଁ ସାଙ୍ଗସଥି ଅଛନ୍ତି। ଛଅ ସାତ ଜଣ ଆମେ ମିଶିକି ଯାଉ ସବୁ ସାଇକେଲ ରେ ଦରକାର ପଡ଼ିଲେ ବାଇକ ରେ।
ଓ ତମେ ତାହେଲେ ତ ପୁରା ବଢିଆ ଭାବରେ ଇଏ କରୁଛ।
ହୁଁ ଆମର ରଥଯାତ୍ରାରେ ବି ଡିଜେ ଆଣିକି ବଜେଇକି ବୁଲାନ୍ତି।
ରଥଯାତ୍ରାରେ ବି ଡିଜେ ବଜାନ୍ତି?
ହୁଁ।
ଭଲ ତ ତାହେଲେ।
ହୁଁ।
ଆଉ ତମ ଗା ମାନ ଖାଲି ତମ ପାଖ ସହରରେ ଖାଲି ହୁଏ, ଗାଁରେ କିଛି ହୁଏନି କି?
ଗାଁରେ ଗାଁ ରେ ହଁ ସବୁ ପର୍ବପର୍ବାଣି ସବୁ ହୁଏ ପୂଜା ପୂଜିି ସବୁ ହୁଏ।
ଆଉ ଆଉ ତମ ଗାଁରେ ଇଏ ହୁଏ?
କଣ?
ଯାତ୍ରା ହୁଏ?
ହଁ, ଯାତ୍ରା ହୁଏ ଆମର ଚାରି ଦୋଳ ଯାତ୍ରା।
ଚାରି ଦୋଳ ଯାତ୍ରା?
ହୁଁ, ଆମର ଦୋଳଯାତ୍ରା।
ଦୋଳ ଯାତ୍ରା?
ହଁ।
ସେଇ କଣ କଣ ସବୁ ହୁଏ ମାନେ ଏଇ ଦୋଳ ଯାତ୍ରା ସବୁ କଣ କଣ ସବୁ କରାଯାଏ? କେମିତି କଣ ଅନୁଷ୍ଠାନ କରାଯାଏ ଦେଖିଆ କହିଲ ଦେଖି ଟିକେ।
ଯେହେତୁ ମାନେ ଆମ ଗାଁ ଟା ଟିକେ ବଡ
ହଁ।
ଝଗଡା ଝଗଡା ଫଗଡା ହବ ବୋଲି ସେଥିପାଇଁ ଡିଜେ ଆଣା ଯାଏନି ହେଲେ ଅଲଗା ସବୁ ଜିନିଷ ଯଉ ଶବକୁ ଆଣିକି ପ୍ରୋସେସନ କରାଯାଏ। ଯାତ୍ରା ପଡିଆରେ ହେଠୁ ସବୁ ଦୁକାନ ଫୋକାନ ସବୁ ପଡିଥାଏ ରାତିରେ ଯାତ୍ରା ହୁଏ ଆଉ।
ଆଁ ତମେ ତ ଗାଁରେ ତମର ତାହଲେ ଗାଁ ବହୁତ ବଡ ଗାଁ ତାହେଲେ ତମର?
ହୁଁ ବଡ ଗାଁ ଟା ଟିକେ ଆଉ।
ତାହେଲେ ତମେ ତ ପୁରା ଏଞ୍ଜୟ୍ କରୁଥିବ?
ହୁଁ ସେମିତି ଏଞ୍ଜୟ୍ ହୁଏ ଆଉ।
ତମ ସାଙ୍ଗ ସାଥି ଧରି ତମେ ନିଧୁମ ଖାଉଥିବ?
ହୁଁ ସାଙ୍ଗସାଥି ଆମକୁ କଣ କହିଲ ସାଙ୍ଗସାଥି ମାନଙ୍କର ପ୍ରବଳ ପଇସା। ମାନେ ମୋବାଇଲ ଭିତରୁ ଆସେ। ସେ ଯେତେବେଳେ ଯାହା ହେଲା ଯୁଆଡେ ଆମେ ଖାଉ ଆଉ।
ମାନେ ଏବେ ମୁଁ ଗୋଟେ ସାଙ୍ଗଟେ ସେ ଏ ତାଙ୍କ ଫର୍ଚୁନର ଟା ଧରିକି ଆଇଥିଲା। ଘରକୁ ମାନେ ଗୋଟେ ନୂଆ ଫର୍ଚୁନର କିଣିଛନ୍ତି ନା?
ହୁଁ।
କ କହିଲ ସେ ଯୋଉ ତାଙ୍କର ଫାଷ୍ଟ ଥିଲା ଗୋଟେ ଥାର୍ରେ ଟେ ଥିଲା। କିନ୍ତୁ ତା ବାପା ଯେହେତୁ କହିଲେ ନାଇଁ ଏଇଟା ମୋତେ ଭଲ ଲାଗୁନି ଆଉ ମୋ ପୁଅ ପାଇଁ ଆଉ ଗୋଟ ମୁଁ ଗୋଟେ ଫର୍ଚୁନର କିଣିବି।
ହୁଁ।
ସେଇ ସବୁ ସେହେଇଠୁ ଗୋଟେ ଫର୍ଚୁନରଟେ କିଣିଲେ ତାଙ୍କ ତା ପୁଅ ପାଇଁ। ଏଠୁ ସେ ସେ ଧରିକି ମୋ ସାଙ୍ଗଟା ଏଠୁ ଧରିକି ଆଇଥିଲା ଘରକୁ ଆଉ କହିଲା ଆରେ ଚାଲେ ବୁଲିଯିବା ଇଆଡେ ସିଆଡେ। ଏମିତିଆ ବୁଲାବୁଲି କଲୁ ଆଉ ମିଠା ମିଠା ଦେଲା ଖାଇବା ପାଇଁ ମୋ ସାଙ୍ଗମାନେ ସବୁ ତ ସମ ଫ୍ୟଚୁନର ଥାର୍ ଏମିତି ଗୋଟେ ଗୋଟେ ରଖିଛନ୍ତି ଆଉ ହେଲେ ମୋ ପାଖରେ ନାହିଁ ଆଉ।
ହଁ ତମେ ବି ବହୁତ ଜଲ୍ଦି ଥାର ଫର୍ଚୁନର ହେଇଗଲା ଡିଫେଣ୍ଡର ହେଇଗଲା ବି ତମେ କମେଇବ। ତମ ସାଙ୍ଗସାଥି ମାନେ ବହୁତ ଧନୀ ଅଛନ୍ତି ଆଉ ନା?
ନା ସାଙ୍ଗସାଥି ମାନେ ତ ବହୁତ ହନି ମାନେ ସେମାନେ ମୋତେ ସାହାଯ୍ୟ ସାହାଜ୍ୟ କରନ୍ତି ମୋତେ ମାନେ ଯାହାବି ଗୋଟେ ସାହାଯ୍ୟ ଦରକାର। ପଇସାରେ ସେମାନେ ଦେବାର କୁଂଥୁ କୁଂଥୁ ନହେଲେ ସାଙ୍ଗେ ସାଙ୍ଗେ କଣ ଗୋଟେ ଅସୁବିଧା ହେଲା ପଇସା ପଇସା ଏତିକି। ଆଉ ମୁଁ ତ ଗରିବି ଲୁକ କହ ଆଉ ଆମର କଣ କି ନାହିଁ ଆଉ ସେଥିାଇଁ ସେଠି ସାହାଯ୍ୟ କରିଦଅ ମୋତେ ଆଉ।
ଓ ସାଙ୍ଗସାଥି ତାମାନେ ପୁରା ସାହାଯ୍ୟ କରନ୍ତି ପୁରା ଭଲ ଭଲ ସାଙ୍ଗସାଥି ପାଇଛ ଆଉ।
କ୍ଲୋଜଫ୍ରେଣ୍ଡ ପୁରା ପୁରା କ୍ଲୋଜ ମାନେ ସବୁରା ବେଷ୍ଟ ଫ୍ରେଣ୍ଡ କହିଲେ ଚଳେ। ହୁଁ।